ହ୍ୟାଲୋ।
ହ୍ୟାଲୋ
ହ୍ୟାଲୋ ଶୁଭୁଛି? ଶୁଭୁଛି?
ହଁ ମତେ ଏବେ ଶୁଭୁଛି ହଁ।
ହୁଁ କଣ କରୁଛୁ?
ନା କିଛି ନାଇଁ ଏମତି ଛାତରେ ବସିଛି। କଘ ଛାତରେ ବ
ହୁଁ ହୁଁ।
ଖାଆ ପିଆ ସରିଲାଣି?
ସାରିଲାଣି ହଁ ହଁ ତମର?
କଣ ଖାଇଲୁ? ନା ଖାଇନି କଣ ଖାଇଲୁ ତୁ? ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ନା ମୁଁ ଖାଇନି ଖାଇବି ଆଉ ଟିକେ ପରେ ଆଉ।
ଆଉ କଣ ରୋଷେଇ ହେଇଛି?
ଟିଭିି ଦେଖୁନୁ କି?
ନା ଟିଭି ଦେଖୁନି ଆଉ ଇଚ୍ଛା ହଉନି ଟିଭି ଦେଖିବାକୁ। ଆଗ ଭଳିଆ ଆଉ ଆଗ ନା ନା। ଆଗ ଭଳିଆ ଆଉ ଇଚ୍ଛା ହଉନି ଦେଖିବାକୁ।
ସତରେ
ଆଗୁଆଁ ପୁରୁଣା ସିରିଏଲ ଯାକ ର ଟୋରି ଭଲ ରହୁଥିଲା ହଁ।
ଉଁ ହଁ ସତ କଥା ଭ ଆଗରୁ ଯୋଉ ସିରିଏଲ ଗୁଡା ଆସିଲା ବାକି ବହୁତ ବଢିଆ ଟୋରି ଥିଲା।
ହଁ।
ଏବେ ସୁବିଲା।
ହଁ ଏବେଠୁ ଶୁଭୁଛି।
ହୁଁ ହୁଁ ହୁଁ ହେଲା ଆରେ ଆଗରୁ କ ହଉଥିଲା କହିଲୁ? ହଁ ଶୁଭୁଛି ଯେ ଟିକେ ସ୍ଲୋ ଆସୁଛି ଆଉ।
ମୁଁ ତ କହୁଛି ଠିକ ରେ ଶୁଭୁନି କେମିତି କେଜାଣି ନେଟୱାର୍କ ବୋଧେ କିଛି ଇସୁ ଅଛି।
ହଁ ହେଇଥିବ ହଁ ଚଳିବ କିଛି ଅସୁବିଧା ନାହିଁ ଆରେ କ ହଉଥିଲା କହିଲୁ ଆଗରୁ ସିରିଏଲ ଗୁଡାକ ଗୋଟେ ମାନେ କୌଣସି ଗୋଟେ ଏ କ କହିଲୁ ଗପ ଟାଇପ ର ହେଲା କି ସେମିତି ଗୋଟେ ଜିନିଷକୁ ନେଇକି କରୁଥିଲେ ବୋଲି ଦେଖିବାକୁ ଭଲ ଲାଗୁଥିଲା। ହଁ ଏବେ ଆଉ କଣ ସେଇଗୁଡାକ ଅଛି ଏବେ କିଛି ନାହିଁ। ଏବେକାର ସିରିଏଲ ତୁ ଗୋଟେ ବି ଦେଖିପାରିବୁନୁ ଏତେ ବେ କାର ଲଗେ ହୁଁ।
ହଁ ଏକା ମାନେ କିଛି ସେ ଉଁ ହୁଁ ସିରିଏଲ ର କିଛି ଷ୍ଟୋରି ହି ନଥିବ ଯାହାବି ଗୋଟେ ଏପଟ ସେପ ପଡ଼ ଘା ଚାଲିଥିବ ଆଉ ଲେନ୍ଦି ହେଇକି ଆଉ।
ହୁଁ ଛାଡେ ଆଉ ଛାଡ ଆମେ କୌଣସି ଜିନିଷକୁ ଖରାପ କାହିଁ କହିବା? ସେ ବି ଲୁକ ତ ସେ ଆମେ ସିନା ଦେଖୁନୁ ଲୋକ ତ ଦେଖୁଛନ୍ତି ନା? ହୁଁ କିନ୍ତୁ ଆମେ ଯେତେବେଳେ ସାନ ଥିଲେ ଏମତି ବଢିଆ ବଢିଆ ସିରିଏଲ ଆସୁଥିଲା ଯେ ଏ ଯୋଉ ସୋନପରି, ଶାକାଲାକା ବୁମବୁମ, ହାତୀମ ଏଇଗୁଡାକ କେତେ ମଜା ଲାଗୁଥିଲା।
ଶକ୍ତିମାନ ଶକ୍ତିମାନ ଦେଖିଛ କି ନାଇଁ?
ଆଉ ଯେବେ ହଁ ଶକ୍ତିମାନ। ନାଇଁ ମୁଁ ଦେଖ୍ ମୁଁ ଶକ୍ତିମାନ ଦେଖିନି କି ମତେ ତ ଶକ୍ତି ମାନ ଭଲ ଲାଗୁନଥିଲା। ମୁଁ ଏଇଗୁଡାକୁ ଦେଖୁଥିଲି ତାପରେ ସର ରତା ଆସୁଥାଏ। ଆଉ ଆଉ କ କହିଲୁ ହଁ। ସେତେବେଳକୁ ଗୋଟେ ଓଡିଆ ସିରିଏଲ ଗୋଟେ ଆସୁଥିଲା ତୁଳସୀ ମନେ ଅଛି ନା? ସମସ୍ତେ ସେ ତୁଳସୀ ପଛରେ ପାଗଳ ହେଇଯାଉଥିଲେ ଲୋକ। ହଁ ଇ ଟିଭିରେ ଆସେ ସେ ଲୋକ ସେ ତୁଳସୀ ପାଇଁ କେମିତି ବାୟା ହେଇଯାଉଥିଲେ ସେ ସମୟରେ। ଆମେ ତ ମୁଁ ଯେବେ ସାନ ଥିଲି ମୁଁ ଏ ଯୁ ଓ ଓଡିଆ ସିରିଏଲ ଯେପରିକ ବଲେ ସୋନପରି ସାକାଲାକା ବୁମ ଚ ଏତଲ ଭ। ହେଗୁଡାକ ଭଲ ଲାଗୁଥିଲା। ଆଉ କଣ ଦେଖିବୁ ଆଉ ଏନେଲ ଆଗରୁ ଆସୁ ଥିଲା ଗୋଟେ ଟିଭି ଗୋଟେ ଚାନେଲ ହି ଆସିବ ସେଥିରେ ବି ବଢିଆ ବଢିଆ କ୍ଲିସ ଥିଲା ହଁ ହଁ ହଁ ଆରେ ଓ ଦା। ସକାଳୁ ଅଧା ଟାଇମ ଚାଲିବ ଡିଡି ନ୍ୟାସନାଲ ଡିଡି ୱାନ।
ଗଲି ଗଲିସି
ହଁ ସ ଆଉ ଆଉ ଯୋ ଉଁ ସବୁଠୁ ମଜା ଥିଲା ଗୋଟେ ସେଥିରେ ଗୋଟେ ଆସୁଥିଲା କଣ କହିଲୁ ବାଇସ୍କୋପ ଗୋଟେ ଆସୁଥିଲା। ଉଁ ରାତିକି ହଁ ହଁ ହଁ। ତିନି ଦିନ ସେ ଗୋଟେ ଫିଲ୍ମକୁ ମୁଭିକୁ ସେ ତିନି ଭାଗ କରିକି ପକାଏ। ଦିନ ରାତି ବୋଧେ ଏଗାରଟାରେ କି କଣ ଦବ। ଘଣ୍ଟାଟେ ଘଣ୍ଟାଟେ ଘଣ୍ଟାଟେ କରି ତିନି ଦିନ ପିଏ। ହଁ ମଣିଷ ସେତେବେଳକୁ ସେଟା ବି ଗୋଟେ କେତେ ବଢ଼ିଆ ସେ ଦେଖୁଥିଲା।
ହଁ ଆଗରୁ ଆଗରୁ ଟିଭି ବି ବେଶ ରହୁନଥିଲା ନା।
ଆରେ ସେତେବେଳକୁ ଥରେ ମୋର ମନେ ଅଛି। ହଁ ମୁଁ ଯେତେବେଳୁ ସାନ ହେଇଥିଲି ସିଏ ଥରେ ଜୟ ଜଗନ୍ନାଥ ଗୋଟେ ଓଡ଼ିଆ ଫିଲ୍ମ ଯ ନାହିଁ ଲ ଲଷ୍ମୀ ପୁରାଣ
ହଁ ହ ହଁ ହଁ।
ସେଇଟେ ମୁ ଫିଲ୍ମ ଥରେ ସେ ଏ ଯଉ ବାୟସ୍ ରେ ଦେଲା ରଥଯାତ୍ରା ଟାଇମ୍ ରେ। ବିଶ୍ଵାସ କରେ ମୁଁ ସେ ତିନି ଦିନ ସେ ଲାଗି ବାତିକି ସେ ଫିଲ୍ମ ଦେଖିଥିଲି ରେ ଭାଇ।
ଆରେରେ
କହିଲି ଏତେ ଇଚ୍ଛା। ନା ସେତେବେଳକୁ ମୋବାଇଲ୍ ବି ନଥିଲା ନା ଆମେ ଯେତେବେଳେ ଚାହିଁବେ ବି ଦେଖି ପାରୁନଥିଲେ। ଟିଭିରେ ଯାହା ଦେଲା ସେଟା ଦେଖିବାକୁ ଆମେ ବାଧ୍ୟ। ଖୁସି ଲାଗୁଥିଲା ଗୋଟେ ବି ସେତେବେଳକୁ ହୁଁ ଆଉ ରବିବାର ଦିନ ତ ଆସୁଥିଲା।
ତ କଣ?
ହଁ ଆଉ ରବିବାର ଦିନ ତ ଦିନ ତିନିଟାରେ ଓଡ଼ିଆ ଫିଲ୍ମ ଦଉନଥିଲା।
ତାପରେ
ସେ ହଁ ସେ ପୁରୁଣା କାଳିଆ ଫିଲ୍ମ ବି ଗୋଟେ ଗୋଟେ ଆସୁଥିଲା ଯେ ସେଗୁଡ଼ାକ ବି କେତେ ଭଲ ଲାଗୁଥିଲା ଦେଖିବାକୁ ଏବେ ବି ମୁଁ ବେଳେ ବେ
ହ୍ୟାଲୋ। ହୁଁ